ହଁ ମୋ କଥା ଶୁଣି ପାରୁଛନ୍ତି? ଆଉ କଣ କରୁଥିଲେ?
ଏଇ ବସିଥିଲି ଆଉ ଯାଇଥିଲି ଟିଏ ଆମର ଏଠି ଗୋଟେ ଅଛି ସୋରୁମ ଗ୍ରାଣ୍ଡ ବଜାର ସେଠି ଯାଇଥିଲୁ କିଣାକିଣି କରିବାକୁ ତ। କିଣାକିଣି କରିକି ଆସିକି ପୁଅକୁ ଖୁଆଇକି ଶୁଆଇଲି।
ଆଉ ଖାଇଥିଲେ କଣ ଆଜି ଦ୍ବିପହରରେ?
ତା ପରେ ଆଜି ମାଆଙ୍କର ତ ବର୍ଷିକିଆ ହେଇଥିଲା ଆସିଥିଲି ନା ଆମ ଘରକୁ। ହେଇଥିଲା ଭାତ, ଡାଲମା, ଖଟା ବେସନ ତରକାରୀ। ହେଇଥିଲା ଖାଇଥିଲୁ। ତାପରେ ପୁଣି ଯୋଉ ଗ୍ରାଣ୍ଡ ବଜାର ଯାଇଥିଲୁ ଆଇଲା ବେଳକୁ ବଜାରରୁ ଖାଇଥିଲୁ ବ୍ରେଡ ଚପ୍। ଆଉ ଙ୍କ କ ଏ ଯୋଉ ଇଏ ବରା ଏମିତି ସବୁ ଖାଇଥିଲୁ।
ଅ ହ। ଆଉ ଆମେ ଟିକେ କଥା ହେଇପାରିବା ମାଙ୍କ ବିଷୟରେ ଟିକେ କଥା ହେଇପାରିବା?
ହଁ।
ମାନେ ଦେଖ ଗୋଟେ ମା ତା ଛୁଆ ପାଇଁ କଣ କରିପାରେ। ମାନେ ତାକୁ ମାନେ ଦେଖ ପେଟରେ ଧରିବାଠୁ ଲଗେଇ ମାନେ ମାନେ କଣ ପେଟରେ ଯେତେବେଳେ ସେ ଗୋଟେ ମାନ୍ ମାଂସ ପିଣ୍ଡୁଳା ବେଳେ ପେଟ ଭିତରେ ସେ ରୁହେ। ସେ ଛୁଆ ଟିକେ ଟିକେ ଟିକେ ଟିକେ ହେଇ ସେ ବଡ ହୁଏ। ଦଶ ମାସ ହେଲା କଣ ମାଆ ତାକୁ କଷ୍ଟ ଇଏ କରିକି ଜନ୍ମ ଦିଏ। ତାକୁ ଜନ୍ମ ଦେଇକି ସେ ଛୁଆକୁ ଲାଳନ ପାଳନ କରିକି ସେ ଛୁଆକୁ ଟିକେ ଟିକ କରି ବଡ କରେ। ଛୋଟ ଛୁଆଟେ ଦେଖ ତା ଦେହଟି ବି ହେଲେ ମା ସେମିତି ଅନେଇଥିବ ମୋ ଛୁଆ ଟା ଦେହ ଭଲ ନାହିଁ ତାକୁ ମାନେ ଜର ବି ହେଉଥିଲେ ଓଦା କପଡ଼ା ତା ମୁଣ୍ଡରେ ପକା ତାକୁ ପୋଛେ ତାକୁ ମେଡ଼ିସିନ୍ ଦେ। ଛୁଆକୁ ମାନେ ଗୋଟେ ମା ତାର କେତେ ଦାୟିତ୍ୱ ନିଏ। ମାନେ ଏତିକି ମାନେ ଛୁଆ ସକାଶେ ମାଆ ବି ଖାଇପାରେନି ଠିକ୍ ସେ ନା ଶୋଇପାରେନି। କେବଳ ହଉଚି ତା ଛୁଆ ହଉଚି ତାର ସବୁ କିଛି। ଏମିତି କେହି ବି ମାନେ ତା ଆଗରେ ଦେଖା ଯାଆନ୍ତିନି ମାନେ ତା ଛୁଆ ଛଡା। ମାନେ ମୁଁ ବି ମୋ ନିଜ କଥା ବି ମୁଁ କହୁଚି ମୁଁ ବି ଯେତେବେଳେ ମାନେ ମୋ ଛୁଆ ଜନ୍ମ ହେଲା, ମୁଁ ବହୁତ ମାନେ କଷ୍ଟ ଏମିତି ତି ରାତି ରାତି ବି ମୁଁ ଅନିଦ୍ରା ହେଇଚି ବହୁତ। ମାନେ କେହି ବି ସମସ୍ତେ ତା ବାବା ଏପଟ ଘର ଶୋଇପଡିବେ ତା ମା ସେପଟ ଘର ମୁଁ ଛୁଆକୁ ଧରିକି ମୁଁ ଛୁଆର ଟିକେ ମାନେ ଦେହ ଖରାପ ହେଲେ। କାନ୍ଧରେ ଧରିକି ଏପଟ ସେପଟ ମାନେ ଏମିତିି ହେଇକି ବୁଲୁଥିବି ମୋ ଛୁଆକୁ ଧରିକି। ମାନେ ତାକୁ ଔଷଧ ଦେ ତାକୁ ମାନେ ମୋ ଛୁଆ କାହିଁ ଖାଇଲାନି କି? ମୋ ଛୁଆ ଆଜି କାଇ ଶୋଇଲାନି କି? ମୁଁ ଏମିତି ମାନେ କୋଳରେ ତାକୁ ଝୁଲେଇ ଝୁଲେଇ ଝୁଲେଇ ଝୁଲେଇ ମାନେ ମାନେ ରାତି ଅନିଦ୍ରା ହେଇକି ସକାଳ ବି ପାଇଯାଏ। ମୁଁ ଏମିତି ମାନେ ଛୁଆ ସକାସେ ସବୁ କିଛି ଗୋଟେ ମା କରିପାରେ କିନ୍ତୁ ଏବେକା ଯୁଗରେ ଦେଖନ୍ତୁ ଏବେକା ଯୁଗରେ ଦେଖନ୍ତୁ ଛୁଆମାନୋନ କ'ଣ? କରୁ ମାନେ ହେଲେ ବଡ଼ ହେଲା ପରେ ବି ସେ ବାପା ମାଆଙ୍କୁ ପଚାରୁନାହାଁନ୍ତି! ଯେତେବେଳେ ସେ ବଡ ହଉଛନ୍ତି ବାପା ମାଙ୍କୁ ପଚାରୁନାହାନ୍ତି। ସେ ତାଙ୍କର ମାନେ ତାଙ୍କ ସ୍ତ୍ରୀ ଆଇିଲା ଖୁଣୁ ସେ ତାଙ୍କର ତାଙ୍କ ସ୍ତ୍ରୀ ତାଙ୍କ ଛୁଆ ସେ ତାଙ୍କ ଅଲଗା ରହୁଛନ୍ତି କିନ୍ତୁ ମା ଗୋଟେ ଛୁଆ ପାଇଁ କେତେ କଷ୍ଟ କରେ! ବୁଝିପାରୁଛନ୍ତି ଆପଣ କ'ଣ କହିବାକୁ ଚାହୁଛନ୍ତି? ହଁ କୁହନ୍ତୁ!
ସେ ମା ସେ ଛୁଆ ପାଇଁ ସବୁ କିଛି କରିଦେଇି। ପାରିବ କିନ୍ତୁ ସେ ସେ ଛୁଆ ସେ ମା ର ତ୍ୟାଗ ତ ମାନେ ରାତି ରାତି ଅନିଦ୍ରା ହବା ତାର ଟିକେ କ'ଣ ହେଲେ ସେ କାନ୍ଦି ପକେଇବା କି ତାର ଛୋଟଠୁ ଛୋଟ ଖଣ୍ଡୀଆ ଟିଏ ହେଲେ କି ସେ କଣ ଝୁଣ୍ଟି ପଇଲେ ତାକୁ କିଏ କ'ଣ କହିଲେ ମାନେ ତା ଧୀଏରେ ରେ ଯିବନି! ସେଇଟାକୁ ମା ଅବଶ୍ୟ ଛୁଆ ଭୁଲି ଯାଆନ୍ତି। କିନ୍ତୁ ମା କିନ୍ତୁ ସବୁ କିଛି ଭୁଲିକି ସେ ଛୁଆକୁ ହିଁ ଇଏ କରନ୍ତି! ମାନେ ସେ ଯେମିତି ଛୋଟବେଳୁ ଛୁଆଟା ନ ବୁଝିଲେ ଯେ ମାନେ କୁଟୁରୁ ମୁଟୁର ହେଇକି କି କ'ଣ ରାଗି ଛୁଆଟା କହିଦେଲେ ଯେମତି ମା ଯେମିତି ବୁଲିଯାଏ। ବଡ ହେଲା ପରେ ବି ମାନେ ସେ ତା ମା ମା ତା ତା ମା ଆଗରେ ସେ ଛୁଆ ଟା ସେମିତି ହିଁ ଥାଏ କିନ୍ତୁ ପୁଅ ପାଇଁ ମାନେ ଫେରେ ବଦଳି ଯାଇପାରେ! କିନ୍ତୁ ମା ପାଇଁ କି କିନ୍ତୁ ତା ପୁଅ ସେଇ ଛୋଟ ଛୁଆଟାଏ!
ହୁଁ, ମା ଟା ସବୁବେଳେ ଦେଖ ମା ଟା ସବୁବେଳେ ହିଁ ମା! ମାନେ ମା ମାନେ ମା ର ବି ଯେତେଟା ଛୁଆ ଦେଖ ମାନେ ସମସ୍ତଙ୍କର ସେ ସମାନ ଭାବରେ ମାଆ ତାଙ୍କୁ ଭଲ ପାଏ କିନ୍ତୁ ଆଜିକାଲି ଛୁଆ କ'ଣ କରୁଛନ୍ତିନ୍ ନା ହଁ ମାଆ କୁ କ'ଣ କରୁଛନ୍ତି। ବାଣ୍ଟିଲା ଭଳିଆ ତୁ ଗୋଟେ ଗୋଟେ ଦିନ ଖାଇବାକୁ ଦବୁ ମୁଁ ଗୋଟେ ଦିନ ଖାଇବାକୁ ଦେବି ସେ ଗୋଟେ ଦିନ ଖାଇବାକୁ ମାନେ ମା ଯଦି ପାଞ୍ଚଟା ଛୁଆକୁ ଯଦି ସମ୍ଭାଳି ପାରୁଛି ତାହେଲେ ପାଞ୍ଚଟା ପୁଅ କାହିଁକି ମା ଗୋଟାଏ ମାଆ କୁ ସମ୍ଭାଳି ପାରିବେନି ମାନେ ଆଜିକାଲି ଯୁଗ ଦେଖ ଏଇଭଳିଆ ହିଁ ହଉଛି ବୋଲି ବୃଦ୍ଧାଶମ ରେ ଆଶ୍ରମରେ ଯାଇକି ମାଆଙ୍କୁ ବାପାଙ୍କୁ ନେଇକି ଛାଡ଼ି ଦଉଛନ୍ତି କିନ୍ତୁ ସେ ମାଆ ବାପା ସେ ଛୁଆଙ୍କ ପାଇଁ ସେ କ'ଣ ନ କରିଛନ୍ତି। ରାତି ରାତି ଅନିଦ୍ରା ହେଇ ମାନେ କଣ ସେ ନ କରିଛନ୍ତି। କିନ୍ତୁ ଦେଖିଲା ବେଳକୁ ଏବେକାା ଯୁଗରେ ମାନେ ଦେଖିବ ଅଧିକାଂଶ ବୃଦ୍ଧା ଶ୍ରମ ରେ ଛାଡି ଦଉଛନ୍ତି କିନ୍ତୁ ମାଠୁ ମା ମମତା ଭଳିଆ ମା ତା ଠୁ ସ୍ନେହ ମାନେ କେହି ବି ଦେଇ ପାରିବେନି ମା ହିଁ ଆମର ସବୁ କିିଛି! କିନ୍ତୁ ମା ର ମୂଲ୍ୟ ଟା କେହି ଆଜିକାଲି ଯୁଗରେ ମା ର ମୂଲ୍ୟ ଟା କେହି ବୁଝୁ ନାହାନ୍ତି! ସେଇଟା କେତେ ଦୂର ଠିକ୍ କହିଲେ?
ମାନେ ବହୁତ ଦୂର ପାଇଁ ତ ଠିକ ନୁହେଁ କାହିଁକି ନା ସେଇ ମା ହିଁ ତମର ଯେତେବେଳେ ଦେହ ମୁଣ୍ଡ କଣ ଯେତେବେଳେ ଛୋଟିଆ ଶିଶୁଟିଏ ହେଇଥିଲ ସେଇ ମା ହିଁ ତମର ପରିସ୍ରା ତମର ଗାଧୁଆ ପାଧୁଆ କି ତମେ ଝାଡା ବସିଥିଲେ ତମେ ପୋଛା ପଛରୁୁ ହିଁ ତମ ଛୋଟିଆରୁୁ ଛୋଟିଆ କାମ ସିଏ ତମର କଥା ଆଉ ସିଏ ଯେତେବେଳେ ବଡ ହେଇଗଲେ ତାଙ୍କୁ ବୟସ ହେଇଗଲା ସିଏ ଜେତେବେଳେ ବେଡ୍ ରେ ପଡିଲେ ତାଙ୍କ କାମ କଲା ବେଳକୁ ତମେ ଯଦି ଏମତି ଟାଙ୍କ ଟେକିବ ତମେ କେତେ ରାତି ମାନେ ମାନେ ସବୁ ରାତି ତମେ ମୂତି କି ଖଟ ଭିଜେଇିବ ସେଇ ଓଦା ମୁଁ ମାନେ ପରିସ୍ରାରେ ହିଁ ମା ଶୋଇବେ ତମକୁ ଶୁଖିଲାରେ ହିଁ ଶୋଇବେ!
ଆଉ ଗୋଟେ କଥା ହେଲା ମୋ ବିଶ୍ୱାସ ଯିବନି ମୋ ଛୁଆକୁ ମାନେ ସେ ଶୁଶୁ କଲେ ବି ମାନେ ରାତିରେ ବି ମୁଁ ଉଠିକି ବି ତା ଓଦା କପଡା ବି ମୁଁ ଚେଞ୍ଜ କରେ ମାନେ ଇଏ କରେ ମୋ ପୁଅକୁ ମୁଁ ପୁଅର ଟିକେ ଦେହ ତାତିଲା କି ମାନେ ଉଷୁମ ଟିକେ ଲାଗିଲେ ବି ମାନେ ମତେ ଭୟ ମୋ ପୁଅର ଦେହ ଖରାପ ହେଲାକି! ମାନେ ଏମିତି ହେଇକି ମୁଁ ରାତିରେ ବି ଶୁଏନି ଏମିତି କେତେ ରାତି ମନ୍ଦିରେ ହେଇନି ବୋଲି ମାନେ ଠିକ ନାହିଁ। ମୋ ଛୁଆ ସେ କେବଳ ମାନେ ଛୁଆ ମୋ ଛୁଆକୁ ଭଗବାନ ସବୁବେଳେ କେମିତି ଭଲସେ କେ ରଖନ୍ତୁ। ଏଇଟା ହିଁ ମାଇଣ୍ଡରେ ଗୋଟେ ଏଇଟା ରୁହେ ଯେ ମୋ ମୁଣ୍ଡରେ ମୋ ଛୁଆକୁ ଭଗବାନ ମୋ ଦେହ ପଛିଆ ଖରାପ କରନ୍ତୁ। କିନ୍ତୁ ମୋ ଛୁଆ ଦେହ ସବୁବେଳେ ଭଲ ରଖନି ଏଇଟା ପ୍ରତ୍ୟେକ ମୁଁ ବୋଲି ନୁହେଁ ସବୁ ମାଆ ଚାହାନ୍ତି ତାଙ୍କ ଛୁଆ କେମତି ତାଙ୍କ ଦେହ କେମତି ସବୁବେଳେ ଭଲ ରହୁ। କିନ୍ତୁ ପାଞ୍ଚଟା ଛୁଆ ଯଦି ସେ ପାଞ୍ଚଟା ଛୁଆ ଜନ୍ମ କରେ ସେ ଛୁଆ କାହିଁ ମାଆକୁ ଚାହୁଁନାହାନ୍ତି। ତାଙ୍କ ସ୍ତ୍ରୀ ପିଲା ହେଲା କଣ ସେତେ ଭଲ। ମାନେ ତାଙ୍କ ସାଙ୍ଗରେ ତାଙ୍କ ଛୁଆ ଦରକାର ତାଙ୍କ ସ୍ତ୍ରୀ ଛୁଆ ଦରକାରେ। ଆଉ ମା ଯୋଉ ମାଟି ତମକୁ ଛୋଟ ବେଳୁ ସେ ଏମିତି ପାଳିଛି ଏତେ ଲାଳନ ପାଳନ କରିଛି ସେ ମାଆ ର ମାନେ କଣ ହବ ଭଲ ମନ୍ଦ ସେଇଟା ବି କେହି ମାନେ ବୁଝୁନାହାନ୍ତି ମାନେ ନେଇକି ଏଇଟା ଯୋଉ ବୁଦ୍ଧ ଆଶ୍ରମରେ ଛାଡୁଛନ୍ତି ସେଇଟା କଣ ଠିକ କରୁଛନ୍ତି କେତେ ଭୁଲ ସେଇଟା ମାନେ ସେମାନେ ବି ଭାବୁନାହାନ୍ତି ବୁଝିପାରୁଛନ୍ତି। ଆଉ ସେଥିପାଇଁ ହ୍ୟାଲୋ ହଁ କୁହନ୍ତୁ ହୁଁ। ହଁ ଆଉ ମାନେ ଏଭଳିଆ କରୁଛନ୍ତି ଯେତେ ମାନେ ଅଧିକ ମା ମାନେ ଭୟ କରୁଛନ୍ତି ଆମେ ଏମିତି ଆମ ଛୁଆ ତଥାପି ମାନେ ଜାଣୁଛନ୍ତି ଆମ ଛୁଆ ଏଇଟା ଆଗକୁ କରିବା କ ତଥାପି ମା ମାନେ ଜାଣିକି ବି? ମାନେ ଛୁଆପ୍ରତି ତାଙ୍କ ଲୋଭଡା ଯାଉନି ଏତେ କଷ୍ଟ ଦେଇ ହେଇକି ବି ଛୁଆ ତାଙ୍କର ଟିକେ ଖଣ୍ଡିଆ ହେଇଗଲେ କି ତାଙ୍କୁ କି କଣ କହିଦେଲେ ତାଙ୍କ ଦେହରେ ସେଇଟା ଯାଇନି ଆମ ଛୁଆକୁ କହିଲେ ମୁଁ ଛୁଆଉ କାହିଁ କିଏ କହିବ। ମାନେ ବାପା ବି ଟିକେ ମା ମାନେ ବାଡେଇ ଦେଲେ ବି ମା ଆଗରେ ବି ମାଆ ଯାଇକି ଠିଆ ପଡିୁଛି ମୋ ଛୁଆ କାହିଁକି ତମେ ବାଡେଇଲ କିନ୍ତୁ ବାପର ବି ଅଧିକାର ନାହିଁ ମା ମାନେ ସେତିକି ଛୁଆଟାକୁ ସେ ବଢେଇ କଳେଇ ମାନେ ମଣିଷ କରେ କିନ୍ତୁ ଛୁଆ ଆଜିକାଲି କାହିଁକି ସେଇଟା ବୁଝନ୍ତିନି। ହ୍ୟାଲୋ।
ହ୍ୟାଲୋ।
ହୁଁ କୁହନ୍ତୁ।
ଆଜିକାଲି ଛୁଆଙ୍କୁ ତ ମାନେ ନିଜ ବାପା ମା ବି ଜାଣି ପାରୁନଥା ସିଏ ତା ସିଏ କଣ ଚାହୁଁଛନ୍ତି ବାପା ମା ସିଏ ଯୋଉଟା ଚାହୁଁଛନ୍ତି ସେଇଟା ବୁଝିପାରୁଛନ୍ତି। କିନ୍ତୁ ସେ ଛୁଆ ମାନେ ସିଏ ନିଜେ କଣ ଚାହୁଁଛନ୍ତି। ସେ ନିଜେ ହିଁ ଜାଣି ପାରୁନାହାନ୍ତି ତାଙ୍କୁ ଗୋଟେ ଟାଇମରେ କଣ ଦରକାର କଣ ନ ଦରକାର କି କଣ ତାଙ୍କ ଭଲ ମନ୍ଦ ଆଜି ପର୍ଯ୍ୟନ୍ତ ହିଁ ତାଙ୍କ ମା ହିଁ ଜାଣିଛନ୍ତି। ତାଙ୍କୁ କଣ କୌଣସି ଜିନିଷ ପସନ୍ଦ କୌଣସି ଜିନିଷ ନା ପସନ୍ଦ। କିନ୍ତୁ ସେଇ ଛୁଆକୁ ତାଙ୍କ ନିଜର ହିଁ ପସନ୍ଦ ନା ପସନ୍ଦ ହିଁ ଜଣାନାହିଁ କିନ୍ତୁ ସିଏ କିନ୍ତୁ ମାନେ ବଡ ହେଲା ପରେ ତାଙ୍କ ବାପା ମାଙ୍କୁ ହିଁ ମାନେ ଛାଡିବା ପାଇଁ କି ରା ରାଜି ହେଇଯାଆନ୍ତି।
ଯଦି ଯଦି ଛୁଆକୁ ଯ ଯଦି ମାନେ ଗୋଟେ ଛୁଆକୁ ଯଦି ମା ପାଳି ପାରୁଛି ତାହେଲେ ମା ବୃଦ୍ଧ ବୟସ କାହିଁକି ଛୁଆ କାହିଁକି ପାଳି ଳି ପାରିବନି ବାପା ମାଆଙ୍କୁ? ମାନେ ନହେଲେ ଦେଖ ଯଦି ପାଳି ପାରୁଥାନ୍ତେ ମାନେ ଛୁ ଯଦି ଆମେ ଆରାମସେ ଦେଖ ଆମେ ଚାହିଁଲେ ବି ବାପା ମାଆଙ୍କୁ ବହୁତ ଖୁସିରେ ଆମେ ରଖିପାରିବା। ଆମର ଯଦି ତାମେ ଗୋଟେ ଯଦି ତାଙ୍କୁ ବି ଛୋଟ ବେଳେ ବି ମାନେ ଶାମ ଜଙ୍ଘରେ ସୁଶୁ କରି ଦଉଛନ୍ତିି ଆମେ କଣ ସେଇଟା ମାନେ ଜଙ୍ଘଟା କଣ କାଟି ଦଉଛେ ନା କଣ? ମାନେ ଯାହା ହେଲା ଆମ ଛୁଆ ସେମାନେ ଯଦି ଛୁଆ ଯଦି ମା ଟା ଯଦି ଯଦି ମା ଯଦି ଯଦି ଟିକିଏ ବଡ଼ ହେଁ ବୟସ୍କା ହେଲା ପରେ ମାଆର ଦେହ ବା ଖରାପ ହେଲା। କି ମାନେ ଆମେ କଣ ଆମର କର୍ତ୍ତବ୍ୟ ନୁହଁ ତା ଦେହ ଟା ଦେଖେଇବା ମା କୁ ଭଲ କରିବା ଆମର କଣ କର୍ ତେବେ ନୁହଁ। ସେଇଟା ଆମର ହିଁ କର୍ତ୍ତବ୍ୟ ଆଉ ସେଇଟା କାହିଁକି ମା ମାନେ ଛୁଆ ସେଇଟା ବୁଝି ପାରୁନାହାନ୍ତି। ଏବେକା ଯୁଗରେ ଛୁଆ ସେଟା ବୁଝିପାରୁନାହାନ୍ତି ହ୍ୟାଲୋ।
ହଁ।
ହୁଁ। ଆଉ ଏଇଭଳିଆ ମାନେ ଏମିତି ହିଁ ହଉଛି ଆଜିକାଲି ଯୁଗରେ ଶେଷର ସେ ମା ପରି କେହି ହେ ମା ହିଁ ମା ମା ର ମମତା ମା ର ସ୍ନେହ ସେଇଟା କେହି ବି ଦେଇପାରିବେନି। ମା ବାପ ପରିକା କେହି ବି ହେଇପାରିବେନି ବୁଝୁଛନ୍ତି କି?
ହଁ ହଁ।
ଆଉ ମାନେ ଆପଣ ବି ଜନ୍ମ କରିଛନ୍ତି ଗୋଟେ ଛୁଆ ଆପଣ ବି ଭାବ ଜାଣିଥିବେ କେତେ କଷ୍ଟ କରିଛନ୍ତି?
ହଁ ତାର ଟିକେ କଣ ହେଲେ, ତାକୁ କିଏ କଣ କହିଲେ, କି ତାକୁ କିଏ ହାତ ବି ଉଠେଇଲେ ମୋ ମୋ ଦେହରେ ଟୋଟାଲ ବି ଯିବନି। ମାନେ ମୁଁ ଅବଶ୍ୟ ତାକୁ କିଛି କହିପାରୁନି ସେଥିପାଇଁ ମୋ ମନ ଭିତରେ ତାହା ମଲା ସିଏ ମୋ ଛୁଆ ଟାକୁ ମାଇଲା ସିଏ କଣ ପାଇଁ ମାଇଲା? ତାର ସେତିକି ଅଧିକାର ନାହିଁ ସିଏ ମୋ ଛୁଆକୁ କେମତି ମାରି ପାଇଲା? ଆଉ ଅ ମୁଁ ଯେତେବେଳେ ତାକୁ ମାରିଥିବି କି ରାଗରେ ହଉ କି କଣ ଟେନସନରେ ଥିବି କି କଣ ତାକୁ ଯୋଉ ଦିନ ମାରିଥିବି ସେଦିନ ମତେ ଭଲ ଲାଗିବନି ମାଲୋ ମୋ ଛୁଆଟାକୁ ମାରଦେଲି ମାନେ ରା ମୁଁ ମାରଦେଲି ମୋ ଛୁଆ ଟାକୁ ଆଉ ମନ ଦୁଃଖ କରିକି ବସିବି।
ଏଇଟା ଶୁଣନ୍ତୁ ଏଇଟା ଠିକ କଥା କହିଲେ ଏଇଟା ତ ହଁ। ଆପଣ ବି ନୁହନ୍ତି ମାନେ ମୁଁ ବି ମାନେ ମୋ ଛୁଆକୁ ଯଦି ବାଡ଼େଇ ଦେଇ ଥିବି ବାଡେଇ ଦେଇଥିବି ମୋ ଛୁଆକୁ। ମୁଁ ମାନେ ମୋ ମନ ସେଦିନ ଏତେ ଦୁଃଖ ମତେ ଖାଇବାକୁ ବି ଇଚ୍ଛା ହେଲାନି ମୋ ପୁଅ ଟା କୁ ବାଡେଇ ଦେଲି। ମୁଁ ତାକୁ ଏମିତି କହିଦେଲି ମୋ ପୁଅକୁ ମାନେ ରାଗ ଟାଇମରେ ଏମିତି ମୋ ଛୁଆକୁ କେ କରିଦେବି କିନ୍ତୁ ମାନେ ଆଉ ତାପରେ ମନ ବୁଝିବନି ଗେଲ କରିବି। ମାନେ ଇ କରିବି ସ୍ନେହ କରିବି। ଏଇଭଳିଆ ମା ମାନଙ୍କ ମନ ହିଁ ସେଇଭଳିଆ। କିନ୍ତୁ ପୁ ମାନେ ଛୁ ହୁଁ କୁହନ୍ତୁ।
ଯେ ହିଁ ତାଙ୍କର ଭଲ ମଙ୍ଗଳ ହିଁ ଚିନ୍ତା କଥା କିନ୍ତୁ ରାଗ ଟାଇମ ହେଲେ କିନ୍ତୁ ଆମେ ହାତ ଉଠେଇଦବା କଣ ତାଙ୍କୁ କଣନାଇ କଣ କହିଦେଇଥବା ଫୁଣି ଆମ ରାଗ ଟା ଶାନ୍ତ ହେଲେ ଫୁଣି କାନ୍ଦିକି ଆମେ ନିଜକୁ କହିଆ ମାଲୋ ଆମ ଛୁଆକୁ ମୋ ଛୁଆକୁ ଏମିତି କହିଥିଲି। କାହିଁକି ମୁଁ କହିଲି? ମୁଁ ହେଲେ କି ମୋର କଣ ହେଇଯାନ୍ତା କି ମୁଁ ମୋ ଛୁଆ ଟା କୁ କହିଲି ଏମିତି କାହିଁକି? ଏମିତି ମନ ଦୁଃଖ କରିକି ମାନେ କେତେ କଣ ବସିକି ମନ ଦୁଃଖ କରି କାନ୍ଦିଆ? ତାପରେ ତାଙ୍କ ବାପା ଆଇଲେ ସେ କହିବେ ତୁ ତୁ କାଇଁ କ ବାଡଉଥିଲୁ କି ତୁ କାଇଁ ଇଏ କରିଥିଲୁ ପୁଣି ଅବିକା ବସି କାନ୍ଦୁଛୁ।
ହଁ ସେଇଆ ପ୍ରତ୍ୟେକ ମା ବା ସେଇଆ।
ହଁ କିନ୍ତୁ ସେଇଟା ବାପା ବୁଝିପାରନ୍ତିନି। ମାନେ ବା ମାନେ ବାପାର ବାପାଙ୍କର ହଁ ହେ ଭଲ। କିନ୍ତୁ ବାପାଙ୍କର ଗୋଟେ ଅଲଗା କ୍ୟାରେକ୍ଟର ଅଛି ମା ର ଗୋଟେ ଅଲଗା କ୍ୟାରେକ୍ଟର ଅଛି। ମାନେ ବାପା ବି ସେତିକି ଛୁଆକୁ ଭଲ ପାଏ ଛୁଆ ଭଲ ପା ଛୁଆକୁ ସେତିକି ଭଲ ପାଆନ୍ତିନି କଣ ଭଲ ପାଆନ୍ତି। କିନ୍ତୁ ବାପ ର ସ୍ନେହ ସିଏ କେବେ ଦେଖନ୍ତିନି? ତାକୁ ଭଲ ପାଇବା କେବେ ବେଲି ଦେଖାନ୍ତିନି ମାନେ ସେ ସବୁବେଳେ ଛୁଆଙ୍କ ଆ ହଁ କେବେ ବେଲି ଛୁଆ ଆଗେରେ ମାନେ ତାଙ୍କ ସ୍ନେହ ଟା ଦେଖିବା ପାଇଁ ସେ ଛୁଆ ପାଇଁ ସବୁ କିଛି କରିଥିବେ। ତାଙ୍କ ପାଇଁ ଖଣ୍ଡେ ଡ୍ରେସ କିଣିଥିବେ ମାନେ ସେ ଖଣ୍ଡିକ ଡ୍ରେସ ବର୍ଷ ବର୍ଷ ଚାଲିଥିବ। କିନ୍ତୁ ଛୁଆର ରଜ, ହଉ କୁମାରୀ ପୂର୍ଣ୍ଣିମା ହଉ, ଦଶହରା ହଉ ଯେ କୌଣସି ପର୍ବପର୍ବାଣୀ ହଉ। କିନ୍ତୁ ସେ ଛୁଆ ପାଇଁ କି ଆସିଥବ ନିଜ ସେ ଖଣ୍ଡେ ଚପଲ ପେଣ୍ଟ ସାର୍ଟ ସେଇଥିରେ ବର୍ଷ ବର୍ଷ ଚାଲିଯିବ ଯେତେବେଳେ ସେ ଛିଡିକି ପୁରା
ସେଇଟା ସବୁ ଘରେ ସେଇଟା ଶୁଣନ୍ତୁ ସା ସବୁ ଘରେ ମାନେ ଛୁଆଙ୍କ ପାଇଁ ବାପା ମା ସବୁ କିଛି କରିପାରିବେ। ମାନେ ନିଜେ ନ ପିନ୍ଧିକି ନିଜେ ନ ଖାଇକି ଦେଖ ଗୋଟେ ଖାଇବା ବି ହଉ ନା କାହିଁକି ତମର ବି ଇଚ୍ଛା ଥିବ ବି ନା ମୁଁ ଖାଇଦେବି ମୋ ଛୁଆ ଖାଇପାରିବନି। ମୋ ଛୁଆ କିନ୍ତୁ ଖାଉ ଆମେ ସେଇଟା ଆମ ମାଇଣ୍ଡରେ ପଶିବା କିନ୍ତୁ ଆମ ଛୁଆ କେମିତି ଖାଉ। ମାନେ ଆମ ଛୁଆ ଟା କେନ୍ତି ଖାଉ କେନ୍ତି ଭଲ ପାଠ ପଢୁ ଭଲ ମଣିଷ ହଉ। ସେଇଟା ପ୍ରତ୍ୟେକ ମା ବାପା ଚାହାଁନ୍ତି। ବାପା ମା ଶେଷକ ଆସି ନିଜେ ବି ନ ଖାଇ ନ ପି ଛୁଆଙ୍କ ପାଇଁ ସେଟା ସବୁ ଜିନି ସା ଆମ ଛୁଆ କେମିତି ପାଞ୍ଚ ଜଣଙ୍କ ଆଗରେ ସମାନ ହଉ ବୁଝିପାରୁଛନ୍ତି କି। ହେଲା ସେଇଟା ସବୁ ପ୍ରତ୍ୟେକ ବା ବାପା ମା ଚାହାଁନ୍ତି ହଁ କୁହନ୍ତୁ ପ୍ରତ୍ୟେକ ବାପା ବାପା ମା ସେଇଟା ଚାହାଁନ୍ତି ଯେ ଆମ ଛୁଆ କେଁନ୍ତି ଭଲ ମାନେ ଭଲ ଖାଇବା ଖାଆନ୍ତୁ। ଭଲ ଡ୍ରେସ ପତ୍ର ପିନ୍ଧନ୍ତୁ ପାଞ୍ଚ ଜଣଙ୍କ ସାଙ୍ଗରେ ସମାନ ହୁଅନ୍ତୁ। ସେଇଟା ପ୍ରତ୍ୟେକ ମା ବାପା ଚାହାଁନ୍ତି କିନ୍ତୁ ହାଲୋ।
ହ୍ୟାଲୋ।
ହଁ ଆଉ।